ହଁ, ହ୍ୟାଲୋ। ହଁ କଣ ଖାଇଲୁ?
ମୁଁ ଆଜି ଖାଇଲି ଚିକେନ୍‌ ଆଉ ପିଠା।
ଦାବି ଦିଅ ଦାବି ଦିଅ ରଜରେ ତ ବାରା ନାହିଁ ଆଉ।
ହଁ।
ହୁଁ।
ଖାଇଦବା କଥା ବୋଉ ଭାଇ ଆସିଲାଣି ଖାଇବା।
ଓହୋ ଏ ଯୋଉ କଲେଜ୍‌ ଟାସ୍କ କେତ କେତେବେଳେ ଯାଏଁ ମାନେ ଭ୍ୟାଲିଡ୍‌ଅଛି।
ମୁଁ ଜାଣିନି ବାଟା ତତେ ତୁ ବୁଝିଲୁ ନି କି
ନାଇଁ ମୁଁ ବୁଝିନି।
କାଇଁ ପଚାରିବୁ?
ସେମାନଙ୍କର ସବୁ ପେମେଣ୍ଟ ଆସିଲାଣି।
କାହାର?
ଏଇ ଗ୍ରୁପ୍ ରେ କେବେ ଛାଡ଼ୁନାହାନ୍ତି।
ସେମାନେ କେମିତି କେମିତି କା ସହିତ ଜଣଙ୍କ କେମିତି କଥା ହେଇଯାଉଛନ୍ତି କି ନା ସେଇ ସେଇ ଜଣଙ୍କ ସହିତ କେ କେତେଥର କଥା
ତୋର ଅଠର ଏମିତି ସବୁ କଣ କରୁଛନ୍ତି?
କିମିତି କରୁଛନ୍ତି ଏମିତି?
କେଜାଣି।
ମାନେ ତାଆ ତାଆ ସହିତ ନା ଅନ୍ୟ ମାନେ ମାନେ କଣ?
ମାନେ ଗୋଟେ ନମ୍ବରକୁୁ ତମେ ପାଞ୍ଚ ଥର କର କି ଦଶ ଥର କର ଚଳିବ।
କିନ୍ତୁ ପାଞ୍ଚଟା ନମ୍ବର ଅଲଗା ଅଲଗା ହବା ଦରକାର୍ ନା ସେଇ ନମ୍ବର ଟା ନ ସେମ୍‌ରହିବା ଦ ରକାର୍। ଚଳିବ ବି ଚାଲ ବାପ ତୋରଣ କରିବା।
ହଁ ଚାଲୁନା ଚାରି ପାଞ୍ଚ ଟା କରିଦବା।
ଚାଲ ଚାରି ପାଞ୍ଚଟା ବସି କରିଦେବା ଏଇଠି।
କଅଁ କରି ଆଇଛୁ ଚାରି ପାଞ୍ଚଟା ବସି କରିଦବା ଆଉ।
ଚାଲ୍ ତାହା ହେଲେ ସୁଖିଆକୁ ଡ଼ାକା ଦେବି।
ସୁଫି ଆ ଶୋଇଲାଣି। ସୁଫିଆ କହିଲା କାଲି କଥା ହବା।
ଓ ହୋ। ନିଦ୍ରାଗ୍ରସ୍ତ।
ହୁଁ।
ହୁଁ ହୁଁ।
ଆଉ କଣ କୁହ?
ଆଉ
ଆମର ଟାଇପିଂ ଟାସ୍କ ପଳେଇ ଆସିଲା ଆଉ କିଛି ପ୍ରୋବ୍ଲେମ୍ ନାହିଁ।
ହୁଁ। ଏଇଟା ଥରେ ତାପରେ ଆର ଟାଇପିଂ ଟାସ୍କ ନା।
ହୁଁ।
ହୁଁ।
ଚିକି ଦିଦି କଣ ଭଏସ୍ ମେସେଜ୍ ଛାଡିଛନ୍ତି।
କଣ? ଦେଖନା ସରୁ ଦେଖିବୁ। ଏଇନା କଣ ଦେଖି ହବ ନା କଣ?
ନାଇଁ ବା ଦେଖି ହବନି। ମେସେଜ୍ ଟା ଆଇଥିଲେ ମେସେଜ୍ ଟା କରିହେଇଥାନ୍ତା। ଭଏସ୍ ମେସେଜ୍ କେମିତି ଦେଖିହବ।
ହଁ।
ହୁଁ।
ଆଉ କହୁନୁ, ଆଜି କଣ ଖାଇଲୁ ରା ତୁ? ତୁ ବଜାର ବା ଯାଇଥିଲୁ।
ବଜାର ଯାଇଥିଲି କିଛି ଖାଇନି। ଖାଲି ଆଇବ୍ରୋ ହଁ ରାତି ହେଇ ଯାଇଥିଲା ତ ପଳେଇ ଆଇଲୁ। ବର୍
ଏ ଏତେ ଲେଟ୍ କଣ ହେଲା ତ ବା ଗଲୁଣି କେତେ ବେଳୁ?
ଉଁ।
ଉଁ ହୁଁ। କଣ ଗଲୁଣି କେତେବେଳୁ କଣ ବୁଲୁ ଥୁଲୁ ନା କଣ? ନା ଆଇବ୍ରୋ ସେଭିଂ ଟାଇମ୍ ପଳେଇଲା?
ହଁ ଆଇବ୍ରୋ ସେଭ୍ ରେ ଟାଇମ୍ ପଳେଇଲା। ଆଇବ୍ରୋ ସେଭ୍ ଭି ଆଇବ୍ରୋ ସେଭ୍ ଚିନୁ ଦିଦି ଏଠି ସତୁରି ଟଙ୍କା ନଉଚି।
ଇଏ ମା! ମୋ ହାର୍ଟ ଆଟାକ୍ ହେଇଗଲା ମୋ ହାର୍ଟ ଆଟାକ୍ ହେଇଗଲା। ଏତେ ଟଙ୍କା କଣ?
କେଇଜାଣି? ପୁରା ଖାଲି ଭିଡି ପକେଇଲା ଭିଡି ପକେଇଲା ଭିଡି ପକେଇଲା।
ହୁଁ ହୁଁ। କଣ ଖାଲି ଯୋଉ ସେଇ ଫୋରହେଡ୍ ସେଭ୍ କଲା ଆଉ ଆଇବ୍ରୋ ଟା ସେଭ୍ କଲା। ହୁଁ ହୁଁ। ଆଉ ତିରିଶ ଟଙ୍କା ତ ସେଠି ନଉଛନ୍ତି।
ହଁ ସେଠି ତ ଫରହେଡ୍ କଲେ ତିରିଶ୍। ଖାଲି ଆଇବ୍ରୋ ସେବ୍ କଲେ ତ କୋଡିଏ।
ହଁ ତ। ଆମ ପଟେ ବି ତ ସେୟା ନିଅନ୍ତି।
ବୋପାଲୋ ମୁଁ ଆଉ ଏଠି କରିବିିନି।
ଓ ହଁ ହଁ ଏ ରଜ ପାଇଁ ରଜ ବୋଲି କରିଥିଲୁ ନା? ହୁଁ। ତୁ କଣ କଣ ପର୍ବପର୍ବାଣି ଜାଣିଚୁ?
ମୁଁ ପର୍ବର ପର୍ବାଣୀ ଜାଣିଚି ଆମ ଓଡିଆ ର ରଜ
ଉଁ।
କୁମାର ପୂର୍ଣ୍ଣିମା।
ହୁଁ।
ଆଉ କଣ?
ଦୀପାବଳି।
ଦୀପାବଳି, ରଥଯାତ୍ରା
ହୁଁ ସବୁଠୁ ବେଶୀ ଫେମସ୍ କୋଉଟା ନା ଅଧିକ ପ୍ରସିଦ୍ଧ କୋଉଟା କୋଉଟା କହିଲୁ?
ରଥଯାତ୍ରା ରଜ।
ହୁଁ ରଥଯାତ୍ରା ରଜ ଦୀପାବଳି।
ହୁଁ।
ଆଉ କଣ?
ଦପ
ନୂଆଖାଇ ନୂଆଖାଇ ଜାଣିଛୁ ନା ନାଇଁ?
ନୂଆଖାଇ ନା?
ଗଣେଶ ପୂଜା ପରଦିନ ପଡେ ନୂଆଖାଇ।
ମୁଁ ଛାଡ ଖାଇ ଜାଣିଛି?
ହଁ ସେଦିନ ଆମିଷ ବାର ସେଇଟା ଜାଣିଛୁ ଛାଡ ଖାଇ।
ଓ।
ନୂଆ ଖାଇଟା ହଉଛି ଯୋଉ ନୂଆ ଖାଆନ୍ତି ମାନେ ନୂଆ ଧାନ ଯୋଉ ହେଇ ନଥାଏ ସେ ତ ଚାଉଳ ହୁଁ।
ବସ୍।
ସମ୍ବଲପୁରରେ ବେଶୀ ନୂଆଖାଇ ତାଙ୍କର ଫେମସ।
ଓହୋ ଏଇଲୋ।
ହୁଁ। କଣ ହେଲା ଅସୁବିଧା।
ଆଛା।
ହଁ।
ଆମକୁ ଆମର ଆଡେ ବେଶୀ ନୁହ।
ନା ମୁଁ ଆଡେ ଶ ନ କେବଳ ମାନେ କଣ ଓଡିଶାରେ ବେଶୀ ଫେମସ ବୋଲି ଜାଣିବା କଥା ଆଉ
ସେ ମାଲକାନଗିରିରେ ଭଲ ମ ନା ଆଦିବାସୀ ଏରିଆ ଆଉ
ହଁ ହଁ ହଁ।
ହଁ ଆଉ କଣ?
ସମ୍ବଲପୁର ତାଙ୍କର ଫେମସ।
ଦୀପାବଳିରେ ତ ଆମେ ଆସକୁ ସେଠି ଥିଲେ ନା ତମେ ଆସିନଥିଲ?
ମୁଁ ଆସିଥିଲି ମୁଁ ଯାଇଥିଲି ମୁଁ ଯାଇନଥିଲି କହୁନି ସେଦିନ ଦୀପାବଳି ଦିନ ସନ୍ଧ୍ୟାରେ ମୁଁ ଆସିକି ପହଞ୍ଚିଲି ଯୋଉ ମୁଁ ଯାଇଥିଲିକୁଆଡେ଼? ସେଦିନ କାହାର କଣ ଯୋଉ କାର ବର୍ଡେ ଥିଲା ନା କଣ?
ଆସୁନହେଲେ। ଦିଦିଙ୍କର ତାଙ୍କୁ କଣ ଦବା ଆମେ?
କଣ ଦବା ତମେ ତ କିଛି ଡିସକସନ କଲନି ମତେ ଖାଲି କହୁଛ? ମୁଁ ଯାଇପାରିଲିନି ମୁଁ ଯିବି ମୁଁ ଯିବି ବୋଲି ଭାବୁଥିଲି ଭାଇର ଆକ୍ସିଡେଣ୍ଟ ହେଲା ନା ମୁଁ ଯାଇପାରିଲିନି?
ତମ ଭାଇଙ୍କର କଣ ହେଇଛି?
ଆଲୋ ତ ଜାଣଣି ହଁ ମୁଁ କହିଲି ବର୍ଷାକୁ କହିଥିଲି ବର୍ଷା ମତେ ପଚାରିଲେ? ଆ ଯୋଉ ଦିନ ଯିବି ମୁଁ ଘରକୁ ଗଲି ତା କେତେ ଦିନ ପରେ? ଯୋଉ ତା ବାହାଘର ଥିଲା ତା ବାହାଘରର ଚାରି ପାଞ୍ଚ ଛଅ ଦିନ ପୂର୍ବରୁ। ଆ ଛଅ ଦିନ ପୂର୍ବରୁ ଗାଡିରୁ ପଡିଲା ଗାଡିରେ ଆଗରେ କୁକୁର ପଶିଗଲା।
ତମ ଭାଇ
ହଁ।
ଓ ହେଇଲୋ କଣ ହେଇଛି?
ଏଇପା ତା ପାଦ ପୁରା ଛିଡି ଯାଇଥିଲା ଆଣ୍ଠୁ ପୁରା ଛିଡି ଯାଇଥିଲା ଖଣ୍ଡିଆ ହେଇଯାଇଥିଲା। ଯାଇନି ଦଶ ଦିନ୍ ଡ୍ୟୁଟି ଯାଇନି।
ଠିକ୍ ଠାକ୍
ହଁ କଣ କହିଲୁ?
ଭାଉଜ ଭାଉଜ ହେଇଥିଲେ?
ହଁ-ହଁ।
ରୋଷେଇ ବାସ୍ ହେଇନି ହବ କେମିତି ହୁଁ ହଁ।
ଆସିଥିଲି ଆଉ ଦେଖିବା ପାଇଁ ଆଉ। ହଁ। କଣ ଖା ରାତିକି କଣ ଖାଇଚୁ ତୁ ଆଜି?
ରାତିରେ ମାନେ ରାତିରେ ମୁଁ ଖାଇଚି ଭାତ ମୁଗ ଡାଲି, ଆଳୁ ଭର୍ତା, ଆମ୍ବ, ମା
ମୁଗ ଡାଲି ଖାଇବା ପାଇଁ ଭଲ ଲାଗେ ନା?
ମୁଗ ଡାଲି ବଢିଆ ହେଇଥିଲା, ପୁରା ୟାମି-ୟାମି। ପୁରା ରସୁଣ ଛୁଙ୍କ ମରା ହେଇଥିଲା
ହଁ ଡାଲି ଟା ଚୁଲିରେ କଲେ ଖାଇତେ ଭଲ ଲାଗେ।
ଆ ଚୁଲିରେ ହିଁ ହେଇଥିଲା।
ହଁ ଏ ମ ଭଲ ଲାଗୁଥିବ, ଡା ହୁଁ କିଛି ରସୁଣ ଦେଇକି ସେ କରିଥିବେ ମୁଗ ଡାଲି ବଢି଼ଆ ଲାଗେ। ହୁଁ ଡାଲି ମିଠା-ମିଠା ନା ଖଟା ମିଠା ହଁ।
ବଢି଼ଆ ଲାଗେ।
ହଁ ମତେ ତ ଭଲ ଲାଗେ ଖାଇଆ ପାଇଁ।
ମୁଁ କୋଳଥ ଡାଲି ଏଥର ବୋଉ ଆସିଲେ କହିବି କୋଳଥ ଡାଲି କରିବ।
ମୁଁ ସେଇଦିନ କହୁଥିଲି ଘରେ ଜାଣିଲୁ ମୁଗ ଡାଲି ଟିକେ କରୁନ। କହୁଥିଲା କରିବ ବୋଲି, ମତେ ଯୋଉ ପୋଇର ଗୋଟେ ଭଲ ଲାଗେ ଜାଣିଚୁ ନା? ପୋଇ ଦେଇକି ର କଣ ସୋରିଷ ଦେଇକି କରନ୍ତି ଗୋଟେ?
ହଁ ପୋଇରାଇ।
ହଁ-ହଁ-ହଁ ମତେ ସେଇଟା ଖାଇତେ ଭଲ ଲାଗେ, ମତେ ସେଇଟା ବହୁତ୍ ଭଲ୍ ଲାଗେ ଖାଇବା ପାଇଁ।
ଚୁଙ୍ଗୁଡ଼ି-ଚୁଙ୍ଗୁଡ଼ି ପଡ଼ିଲେ ବି ଭଲ ଲାଗିବ, ଚୁଙ୍ଗ ଶୁକୁଆ ପଡ଼ିଲେ ବି ଆହୁରି ଟେଷ୍ଟି। ହୁଁ।
ଏମ୍ତି ଭଲ୍ ଲାଗେ ଟିକେ ଖାଇବା ପାଇଁ ଆଉ, ଏଇ ଯୋଉ ଘ ଘର ଜିନିଷ ଖାଇବା ପାଇଁ ଟିକେ ଭଲ ଲାଗେ।
ଭଲ ଲାଗେ ହଁ।
ହୁଁ ବା ବାହାର ଜିନିଷ ତ ଛାଡ଼।
ଆମର ପେମେଣ୍ଟ କୋଉନ ଦିନ ଆସିବ
କେଜାଣି ମୁଁ ସେଟା ଭାବୁଚି ତମର କେତେ-କେତେ ହେଲେ ପମେଣ୍ଟ ଆସେ?
କେଜାଣି ମୁଁ ସେଇଟା ଚିକି ଦେଇକି ପଚାରିବି।
ହୁଁ-ହୁଁ।
ହୁଁ।
ଯୋଉ କଣ ଜଣଙ୍କ ସହିତ ଏତେଥର କଥା ହେଲେ ବି ଚଳିବ?
ହଁ ଜଣଙ୍କ ସହି ବି ତମେ ଯେତଥର କଥା ହବ।
କଣ କହୁଚୁ ତାହେଲେ ଆମେ ଚାଲେ ତୋର ମୋର ଆଜି ରାତିସାରା କଥା ହବା।
ଉଁ-ହୁଁ-ହୁଁ। ହୁଁ-ହୁଁ-ହୁଁ।
କଣ କହୁଛୁ ତାହେଲେ କ?
ଏଇ ଯୋଉ ମୁଁ ଗୋଟେ କହୁଥିଲି ଏଠୁ କଲ୍ ରେ କଥା ହେଲେ କଣ ଇଏରେ ବିଜି ଦେଖେଇବ?
ହୁଁ।
ହାଲୋ।
ମୁଁ ସେଟା ଜାଣିନି ମୁଁ ଯେତେବେଳେ କଲ୍ କରିଥିଲି ସେତେବେଳେ ତୁ କଣ କରିଥିଲୁ ବିଜି ଦେଖେଇଲା।
ବିଜି ଦେଖେଇଲା।
ହଁ କାହା ସହିତ କଥା ହୋଉଥିଲ ସେତେବେଳେ?
ମୁଁ କାହା ସହିତ ତ କଥା ହଉନି। ଆମ ଘରେ ବି ମୁଁ ଏଠି କଥା ହଉଥିଲି ଆମ ଘରେ ବି ଫୋନ କଲେ ବିଜି ଦେଖେଇଲା।
ବିଜି ଦେଖେଇଲା। ଆରେ ମୁଁ ଯେତେବେଳେ ତତେ କଲ୍ କରିଥିଲି ତର ବିଜି ଦେଖେଇଲାନି ତୁ ଉଠେଇଲୁ ତାପରେ ଫୋନ ଟା।
ହୁଁ।
ସେତେବେଳେ କାହା ସହିତ କଥା ହଉଥିଲୁ?
ସେତେବେଳେ ସୋଫି ଦେଇ ସହିତ କଥା ହୋଉଥିଲି।
ଓହୋ।
ହୁଁ।
ଓହୋ।
କଣ ହେଇଥିବ?
ହଁ ବି ହଁ ବିଜି ଦେଖଉଚି ନା କଣ ଏଇଟାରେ କଲ୍ କଲେ ସେଇଟାରେ ଇଏ କଲେ ବିଜି ଦେଖଉଚି।
ବୋଧେ ବିଜି ଦେଖଉଚି। ରୁହ ରୁହ ସେଇଥିରୁ ଜଣେ କଲ୍ କରୁଚି ଦେଖିଆ କଣ ଦେଖଉଛି ହୁଁ।
ଏ ଯୋଉ ଆପଣ ମତେ କଲ୍ କରିଥିଲୁ ମୁଁ ତ ସୋଫି ସହିତ କଥାହେଉଥିଲି ତତେ କଣ ଦେଖେଇଲା? ତୁ ଯେତେବେଳେ ମତେ କଲ୍ କରିଥିଲୁ ସେତେବେଳେ ମୁଁ ସୋଫି ସହିତ କଥା ହଉଥିଲି କଣ ଦେଖେଇଲା?
ଉଁ କିଛି ଦେଖେଇଲାନି ତମେ ତ କଲ୍ କାଟି ଦେଲ। ନାଇଁ ରିଂ ହଉଛି ହଉଛି ହୁଁ ହଉଛି ହଉଛି।
ଆଉ ରଜରେ ବୁଲାବୁଲି କଡିବା ପାଇଁ କୁଆଡେ ଯିବୁ ନା ନା?
ଆ ରଜରେ ଆମର ଏଠି ଫେମସ।
ଉଁ ହୁଁ।
ହଁ ପୁରା ମିନା ବଜାର ବୁଲିବି। ଖାଲି ସଲିବି ଖାଲି ସ ଖାଲି ସଲିବି।
ଉଁ ହୁଁ।
ମୋ କଥାତ ଜାଣିଥବ ଆଉ।
ହୁଁ।
ହୁଁ ଉଁ ହୁଁ ହୁଁ।
ଆଉ।
ହୁଁ ଆମର। ଜଣେ ବାହା ହେଇଗଲା ହଁ ଆମ ରୁମ୍ ଭିତରୁ ଜଣେ ବାହା ହେଇଗଲା।
ହଁ ବା ଆମ ରୁମ୍ ରୁ ଜଣେ ମ୍ୟାରେଜ କରିଗଲେ। ହୁଁ ଆଉ କଣ ଦବା ତାକୁ ଡିସ୍‌କସନ୍‌ କରୁଚୁ କଉଠୁ।
କଣ ଦବା ହଉ ହଉ କହ ମୁଁ କଲ୍ କରୁଚି।
ଓ ହେଇଗଲାଣି ହଉ ହଉ ମତେ କଲ୍ କର।
ହଉ ହଉ।
ହୋଉ।